ସଖା କୁହନ୍ତୁ। ସଖା ନମସ୍କାର କେମିତି ଅଛନ୍ତି?
ଆଜ୍ଞା ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
ମୁଁ ତ ବହୁତ ଭଲ ଅଛି, ବାସ୍ ଆପଣଙ୍କ କଥା ମନେ ପଡୁଥିଲା। ଭା ମାନେ ଅପେକ୍ଷାରେ ବସିଥିଲି। କେତେବେଳେ ଆପଣ ସୁଉଁ
ଅଦା ଖଣ୍ଡେ ଜାକି ସାରିଲେଣି କୁ-କଳରେ କିନ୍ତୁ କାଶ କାହିଁ କମୁନି?
ଆଜ୍ଞା ଆପଣ ବହୁତ ମଜା କରନ୍ତି।
କଣ ଅଛି ଆଉ ଏ ମଣିଷ ଜୀବନରେ ହସ ଖୁସି ରେ ବିତେଇ ଦବାର ଅଛି।
ଆଉ ଆପଣ କଣ କହୁଛନ୍ତି?
ମୁଁ, ମୁଁ ଏଇଠି ଶୋଇଥିଲି ଆଉ।
ଓହୋ।
ଆମର ଘରେ ଗୋଟେ କାମ କରିବାକୁ ରଖି ଦେଇଛି। ନା ମୁଁ ଏଇଠି ଗୋଟେ କାମ କରିବାକୁ ଆମର ଘରେ ରଖିଦେଇଛି। ସିଏ ମୁଁ ଖଟ ଉପରେ ଶୋଇଛି ସେ ସେ ଘରେ ଯାଇଁକିରି ଏ ଜଣ ପନିର୍ ମଗେଇଥିଲି, ପନିର୍ ଟିକୁ ନେଇକିରି ରଖିଦେଲେ ଥଣ୍ଡା ସ୍ଥାନରେ। ଆଉ ଏବେ ସେ ଉଁ, ଚା କରୁଚନ୍ତି। ଆ, ମୁଁ ମୋର ଆରାମରେ ଫ୍ୟାନ୍ ଲଗେଇ, ପଙ୍ଖା ଲଗେଇକିରି ପଲଙ୍କ ଉପରେ ଶୋଇଛି ଗୋଡ ଉପରେ ଗୋଡ ପକେଇ ଆଉ।
ଓହୋ, ଆଉ ଚା କିଏ କରୁଛନ୍ତି?
ସେ ଆମର ଜଣେ କାମ ବାଲି ଅଛନ୍ତି, ସେ କାମ କରନ୍ତି ଆମ ଘରେ। ଅ, ବାସନ କୁସନ ମା
ଆଚ୍ଛା।
ଆଜ୍ଞା କୁହନ୍ତୁ ତ ଆପଣଙ୍କର କର୍ମଚାରୀ ଅଛନ୍ତି ନା ନାଇଁ?
ନାହି ଆମର ନିଜ ହାତରେ ସବୁ କିଛି କରୁ ଆମେ। ମୁଁ ବର୍ତ୍ତମାନ କର୍ମ କ୍ଷେତ୍ରରେ ଅଛି।
ଆପଣ କଣ କରୁଚନ୍ତି?
ରକ୍ତ ନମୁନା ପରୀକ୍ଷା କେନ୍ଦ୍ରରେ ଅଛି ବର୍ତ୍ତମାନ।
ଓ ଆପଣ ର
ମୋ ସାଙ୍ଗ ଜଣେ ତାଙ୍କ ଅ, ୱାଇଫ ଓ ତାଙ୍କ ସ୍ତ୍ରୀଙ୍କୁ ଟିକେ ଜର ହେଇଯାଇଥିଲା ତ ସେ କହିଲେ ସାଙ୍ଗ ଆଉ ତୁ କୋଉଠି ଅଛୁ ଆ ସେଠିକି ଯିବା। ଭାଉଜଙ୍କ ଦେହ ଭଲ ନାହିଁ, ଆଉ ଟିକେ ପର କ୍ତ ପରୀକ୍ଷା କରିବା କୋଉ ଜର ହେଇଛି। ଆମେ ରକ୍ତ ପରୀକ୍ଷା କରିବାକୁ ଆସିଥିଲୁ। ମାନେ ଆମେ ରକ୍ତ ପରୀକ୍ଷା କରିବାକୁ ଆସିଥିଲୁ, ଅ, ବଡ଼ଚଣା ର ଗୋଟେ ମା ସମ୍ ତୋଷୀ ପାଥ ଲ୍ୟାପ୍ ଅଛି ବହୁତ ଭ-ବଡ ପାଥଲାବ୍ ଆଉ ଭଲ ରିପୋର୍ଟ ତାଙ୍କର। ସେଇଠିକି ଆସିଛୁ ପରୀକ୍ଷା କରିବାକୁ, ଆଉ ତାଙ୍କ ବ୍ୟବହାର ବି ବହୁତ ଭଲ। ଆଉ ତାଙ୍କ କର୍ମଚାରୀ ମାନେ ବି ବହୁତ ଭଲ। ସେଠି ପରୀକ୍ଷା କରିବାକୁ ଆମେ ରକ୍ତ ଦେଇ ଦେଇଛୁ। ମ୍ୟାଲେରିଆ ଟାଇଫଏଡ ଡେଙ୍ଗୁ ଆଉ ଗୋଟେ ସି ବିି ସି ଏଇ ସବୁ ପରୀକ୍ଷା କରିବାକୁ ଦେଇଛୁ।
ମୋର କର୍ମଚାରୀ କଣ ଚା ନେଇକି ଆଇଥିଲେ ନିଜେ ନେଇକି ସବ୍ ପଟେ ପିଇଦେଲେଣି ଦେଖୁଛନ୍ତି ଆଜି କାଲି କେତେ ମାନେ ମାନେ ଖରାପ ଲୋକ ଏ ସଂସାରରେ ଅଛନ୍ତି ଗୋଟ ତେ ମୋ ଘରେ କାମ ଯଦି କରୁଛନ୍ତି ମୁଁ ଏପଟେ କଥା ହେବାରେ ବ୍ୟସ୍ତ ଅଛି ସେ ସେପଟେ ମୋ ଚା ଟିକୁ ଆଣି ଥୋଇଲେ ପୁଣି ନେଇ କବାଟା ଆଉ ଯାଇ ସେପଟେ ପିଇ ଦେଲେଣି ମତେ ଦେଖା ଯାଉଛି।
ଓହୋ।
ହଉ ତାପରେ କଣ ହେଲା କୁହନ୍ତୁ ପରୀକ୍ଷା ଆପଣ କରିଲେ?
ମୁଁ କେ ମୁଁ କଣ କରୁଛି ସିଏ ଆମେ ଆସିଥିଲୁ ସନ୍ତୋଷୀ ପାଥଲେପ୍ କୁ। ସେଠି ସେମାନେ ତାଙ୍କର ଲୋକ ଇ୍ସଟାପ୍ କରୁଛନ୍ତି ଆଜ୍ଞା ସେ ପରୀକ୍ଷା କରିଛନ୍ତି ମ୍ୟାଲେରିଆ କଣ କହୁଛନ୍ତି ନାହିଁ। ଟାଇଫଏଡ଼୍ ମଧ୍ୟ ନାହିଁ।
ଆଜ୍ଞା।
ଯେହେତୁ ଜ୍ବର ଦୁଇ ଦିନ୍ ହେଇଛି ସେ ମନା କରୁଥିଲେ ମୋ ସାଙ୍ଗ କିନ୍ତୁ ଟିକେ ତାଙ୍କ ଅ ସ୍ତ୍ରୀଙ୍କ ପାଇଁ ଟିକେ ଅପ୍ ମାନେ ଅତ୍ୟଧିକ ଭଲ ପାଇବା ନା ନୂଆ ନୂଆ ବାହାଘର ଆପଣ ତ ଜାଣିଥିବେ। ସେ କହିଲେ ନାଇଁ ଆମେ ପରୀକ୍ଷା କରିଦବା ସବୁ।
ଆଜ୍ଞା।
ତ ସବୁ ଅ ଯାକ ଭଲ ବାହାରୁଚି ରିପୋର୍ଟ ରେ। କେବଳ ଟିକେ ରକ୍ତ କମ ଅଛି। ରକ୍ତ ଟିକେ କମ ଅଛି ନହେଲେ ଆଉ ସବୁ ଭଲ ବାହାରୁଛି।
ଓହୋ ହୁ ମ ରକ୍ତହୀନତା ତ ପ୍ର ପ୍ରାୟ ପିଲାମାନଙ୍କର ଦେଖାଯାଏ ରକ୍ତହୀନତା ଆ ସେଟାକୁ କଣ କୁହନ୍ତି ଏନା ଆନିମିଆ। ଆନିମିଆ ରୋଗରେ ସଂକ ସଂକ୍ରମିତ।
ଆଜ୍ଞା।
ହୁଁ ତାଙ୍କର ରକ୍ତ କେତେ ଅଛି ଦେହରେ?
ହଁ, ତାଙ୍କର ଅଛି ନଅ ପରସେଣ୍ଟ ଅଛି।
ଓହୋ। ହଉ ତାଙ୍କୁ କୁହନ୍ତୁ ଭଲ ସବୁଜ ପନିପରିବା ଖାଇବେ। ତଟକା ପନିପରିବା। ଯେପରିକି ମାନେ ଆମର କ କଞ୍ଚା ବିଲା ତି ବାଇଗଣ ଆଉ କଞ୍ଚା ବିଟ। ତାପରେ ଆମର ରହିଲା ଆ କଣ କହିଲେ ଡାଳିମ୍ବ ଏଇ ସବୁ ଖାଇଲେ ଜଲ୍ଦି ଦେହରେ ରକ୍ତ ପ୍ରବାହିତ ହୁଏ‌। ଆନେମ୍ ଜଲଦି ରକ୍ତ ଟା ତିଆରି ହୁଏ।
ଆଜ୍ଞା।
ସଖା ଆପଣଙ୍କର ହଁ କର୍ମଚାରୀଙ୍କ ପାଟିସ୍
ହଁ ହଁ ସେ କର୍ମଚାରୀ କାମ କରୁଛନ୍ତି ତ
ଓ ଆପଣଙ୍କର ଘର କାମ ହଉଛି କହୁଥିଲେ ପା? ଘର କାମ କେତେ କେତେ ବାଟ ଗଲାଣି?
ନାଇଁ ନାଇଁ ମୁଁ ତ ବର୍ତ୍ତମାନ ରକ୍ତ ପରୀକ୍ଷା କରିବାକୁ ଆସିଛି ସେଠି ତାଙ୍କ କର୍ମଚାରୀ କଥା ହଉଛନ୍ତି।
ଓ ହୋ ହୋ ହୋ। ଆଉ ଗୋଟେ କଣ ସାଉଣ୍ଡ ଶୁଭୁଛି ଆପଣ ବି ଚା ପିଇଉଛନ୍ତି କି?
ହୁଁ। ଆଜ୍ଞା। ଆଉ ଆପଣ କଣ ଖରାବେଳେ ଖାଇଛନ୍ତି?
ଖରାବେଳେ କଣ ମୁଁ ତ ଯାଇଥିଲି ବିଲକୁ କାମ କରିବାକୁ। କାମ ସାରି ଆସିଲା ବେଳକୁ ମୋର କର୍ମଚାରୀ ଯିଏ ଅଛନ୍ତି ଘରେ ଅଁ ସିଏ କରିଥିଲେ କିଛି ଅରୁଆ ଏଯୋଉ ଭାତ ଆଉ ଡାଲି ଆଉ ଆଳୁ ସିଜା। ଆ ସେ କର୍ମଚାରୀ ବେଶୀ କାମ ଜାଣିନାହାନ୍ତି ତ ସେ ସେଥିଲାଗି ଭାତ ଡାଲି
ଆପଣଙ୍କ ଗ୍ରାମରେ ଆପଣଙ୍କର ବିଦ୍ୟାପୀଠ? ବିଦ୍ୟାପୀଠ ନାଁ ଟା କଣ?
ବିଦ୍ୟାପୀଠ ନାଁଟି ହଉଛି ପାଇକରା ପାଇକରାପୁର ପ୍ରାଥମିକ ବିଦ୍ୟାଳୟ।
ଓ ହୋ ପ୍ରାଥମିକ ବିଦ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ।
ନାଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ଆମର ପଞ୍ଚାୟତରେ। ବଡ ଘୁଂ ଚକ ବଡ ଘୁମୁରି
ପ୍ରାଥମିକ ବିଦ୍ୟାଳୟ।
ଉଚ୍ଚ ପ୍ରାଥମିକ ଉଁ ନାଇଁ ନାଇଁ ଚକ ବଡ ଘୁମ ନାଇଂକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ।
ହୁଁ ହୁଁ
ଆଜ୍ଞା। ଆଜ୍ଞା।
ନାହିଁ କିଛି ନାଇଁ। ବାହାରେ ସେ ସୁଁ ଅଙ୍କଲ କଥା ହଉଥିଲେ ଜଣେ କଥା ହଉଛନ୍ତି ତ, କା କା ହିସାବ ହେବେ
ଆଜ୍ଞା ଆଉ ଆପଣଙ୍କର ଘରେ କାକା କାକି ମାଉ ଜେ ଆଉ ଜେଜେମା ଉଁ
ସମସ୍ତେ ଅଛନ୍ତି ଭଲ ଅଛନ୍ତି କିନ୍ତୁ ମୁଁ ମୋର ଦୁର୍ଭାଗ୍ୟ ମୁଁ ମୋ ଉଁ କାକା ମାନଙ୍କ ଝିଅ ମାନ ପାଇଁ କିଛି କରିପାରୁନି ମୋର ସବୁ ଭଉଣୀ ମାନେ ଦୂରରେ ରହୁଛନ୍ତି, କଣ କରିବି ଆଉ। ବହୁତ ଦୁଃଖ ଲାଗେ ବେଳେ ବେଳେ ଭାବିଲେ। ଦେଖାଯାଉ ଭଗବାନଙ୍କର କଣ ହଁ, ସେଇ ଚେଷ୍ଟାରେ ତ ମୁଁ ଲାଗିଛି ନିଜେ ଟିକେ ଯଦି ଠିକ୍ ସେ ଛିଡା ହେଇପାରିବି ନିଜ ଗୋଡରେ ତାପରେ ସମସ୍ତଙ୍କ ପାଇଁ ସାହାରା ହେଇକି ରହିବି।
ଆଜ୍ଞା। ଆଉ କଣ ଖାଇଥିଲେ ଆପଣ?
ମୁଁ ଖାଇଥିଲି ଆଜି ଉଁ ଉଷୁନା ଭାତ ଡାଲି ଆଳୁଚକଟା ଦହି
ଆଜ୍ଞା।
ଆଉ ଆମ୍ବ।
ଓଖ ଆମ୍ବ କଥା ଆପଣଙ୍କର ବାରିରେ ହୁଏ।
ନାଇଁ କିଣା ଆମ୍ଭ ଆଜି ଖାଇଥିଲି।
ଓହୋ ଆମ୍ବ କିଲୋ ଏବେ କେତେ ଅଛି ବଜାର ରେ?
ପଚାଶ ଟଙ୍କା ଅଛି।
ଆମ୍ବ କିଲୋ ପ ପଚାଶ ଟଙ୍କା ଅଛି।
ଆଜ୍ଞା।
ଓହୋ ଭଲ ଦର ଅଛି।
ହଁ ଏବେ ସିଜିନ୍ ଅଛି ସେଥିପାଇଁ ରେଟ୍ ଅ ଉଁ ଉଁ ଋତୁ ଟା ଯେହେତୁ ଅଛି ସେଥିପାଇଁ ଦର କମ୍ ଅଛି। ଆଉ ପନ୍ଦର କୋଡିଏ ଦିନ ପରେ ଆପଣର ରେଟ ଆଜ୍ଞା ରେଟ୍ ବଢିଯି
ଓହୋ।
ଆଉ ଆପଣଙ୍କର ପା ବଡ ଭାଇ କାଠ କାମ କରୁଥିଲେ?
ମିଛ କଥା।
ଆମର ଗୋଟେ କବାଟ ତିଆରି କରିବାର ଥିଲା। ଟିକେ ତାଙ୍କ ସହିତ ଯ ଦି ଯୋଗାଯୋଗ କରି ହୁଅନ୍ତା ତାହେଲେ ତାହେଲେ ଆମେ ଟିକେ ସୁବିଧାରେ ଅଁ ଉଁ
ଯୋଗାଯୋଗ କରିହବ। ଭାଇ ଏଇଠି ଅଛନ୍ତି ମଧ୍ୟ ମୁଁ ଭାଇଙ୍କୁ ଫୋନ ଦେବି କି?
ଅନ୍ ଆପଣ ଫୋନ୍ ଦେବେ? ନାଇଁ ସିଏ ଟିକେ ଆମ ନାଇଁ ଆମ ଘରକୁ ଯଦି ଟିକେ ଆସନ୍ତେ ଆମର ଗୋଟେ ଗଛ କଟା ହେଇକିରି ଅଛି ତ ସେ କାଠଟି ଟିକେ ଦେଖ୍ ଖି ଦିଅନ୍ତେ ସେ ସବୁ ବିଷୟରେ ଯଦି କିଛି କୁହନ୍ତେ ଆମେ ଟିକେ ଜାଣିପାରନ୍ତୁ ସେ କାଠରେ ହେଇପାରିବ କି ନାଇଁ। କଣ ଟିକେ ଭଲ ଭାବରେ ବୁଝିପାରନ୍ତୁ ଆଉ। ପରୋକ୍ଷ ଭାବରେ ଜାଣିନି
ଆଛା। ଅ ଠିକ୍ ଅଛି ତାହେଲେ ମୁଁ ଆପଣଙ୍କୁ ଜଣେଇବି। ଭାଇଙ୍କ ସାଙ୍ଗରେ କଥା ହେଇ ଆପଣଙ୍କୁ ଜଣେଇବି ଆପଣ କଥା ହେଇଯିବେ। ଆଉ ଆପଣଙ୍କ କାମ ଖୁବ୍ କମ ମୂଲ୍ୟରେ ଆମେ କରିବୁ ହେଲା।
ଆଜ୍ଞା ଏତିକି ସାହାଯ୍ୟ କଲେ ବୋହୁତ ଭଲ ଲାଗିବ। ଆଜ୍ଞା ସେତିକି ତ ବୋହୁତ ବଡ କଥା। ଆମେ ସମ୍ ଭାଇ ଭାଇ ସମ ସ୍ତେ ଆମେ ହୋଉଚନ୍ତି ଭାଇ ଭାଇ।
ମଣିଷ ଜୀବନରେ ଅ ହସ ଖୁସି ରେ ବିତେଇ ଦବା କଥା ସବୁ।
ଆଜ୍ଞା ସଖା।
ଆଜ୍ଞା।
ଆଉ ଆପଣଙ୍କର ପିଲା ଛୁଆ କଣ କରୁଛ କେମିତି ଅଛନ୍ତି?
ପିଲା ଛୁଆ ମୋର ସବୁ ଟିଉସନ ଯାଇଛନ୍ତି।
ଓହୋ ହଉ ଆପଣଙ୍କ ସହିତ କଥା ହେଇ ଭଲ ଲା ଗିଲା ଆଉ ସମୟ ହେଇଗଲାଣି ମୁଁ ଯାଉଚି ସନ୍ଧ୍ୟା ଦେବି। ଆଉ ଆପଣଙ୍କୁ ପଛରେ ସଂଯୋଗ କରିବି ଆଉ।
ଆଜ୍ଞା।
ରଖି ଦିଅନ୍ତୁ ଫୋନ୍ ଟି।
ଠିକ୍ ଠିକ୍ ଅଛି।